ଅ ହ୍ୟାଲୋ।
ହ୍ୟାଲୋ।
ହଁ।
ହଁ ଭାଇ ଶୁଭ ସକାଳ।
ହ୍ୟାଲୋ।
ହ୍ୟାଲୋ।
ନେଟୱାର୍କ ପ୍ରୋବ୍ଲେମ୍ ରହୁଛି।
ଏଇଆଡେ ବର୍ଷା ହଉଛି ତ ନା ଟା ଟିକେ ଇସୁ ରହୁଛି ଆଉ।
ଆଚ୍ଛା ହଁ ହଁ ଏବେ ଶୁଭିଲା।
ଆଚ୍ଛା ମୁଁ କହିଲି ଜୟ ଜଗନ୍ନାଥ ଶୁଭ ସକାଳ।
ହୁଁ ଜୟ ଜଗନ୍ନାଥ ସୁଭ ସକାଳ।
ବୋଲି କଣ କରୁଥିଲେ?
କିଛି ନାଇଁ ଏଇ ତ ଉଠିକି ବସିଛି ଆଉ କଣ କରିବା। ବର୍ଷା ତ ହଉଛି କୁଆଡେ ଯିବାର ନାଇ ହୁଁ,। ହଁ।
ଆମର ବି ଇଆଡେ ବର୍ଷା ପକଉଛି ସକାଳୁ କୁଆଡେ ଯାଇ ହଉନି।
ଆଚ୍ଛା।
ଆ, ସେମତି ସକାଳୁ ଉଠିକି ସ୍ନାନ କରିକି ଠାକୁର ପୂଜା କରିକି ବସଛୁ।
ଓହୋ।
ହୁଁ। ବ୍ରଶ୍ କରିନଥିବେ ତ ଏବେ ଉଠିଲେ ଯେହେତୁ?
ନାଇ ମୁଁ ଉଠିଲିଣି ଛଅଟାରୁ ଉଠିଲିଣି ଯେ ଏପନ୍ତ ବ୍ରସ୍ କରିନି।
ଆଚ୍ଛା, ଆଉ ଘରେ ସବୁ ଉଠି ପଇଲେଣି?
ହଁ ଘରେ ସମସ୍ତେ ଉଠି ସାରଲେଣି।
କଣ କରୁଛନ୍ତି ସମସ୍ତେ ଘରେ?
ଘରେ ଆମ ଝିଅ ତ ଯାଇଚି ହେରି ସ୍କୁଲ୍ ଯାଇଛି, ମୋ ବୋଉ ଯାଇଛି ନଦୀ ଆଡେ ଗାଧେଇ। ତା ବାପା ତ ଅଛନ୍ତି କାମରେ, ଆଉ ମୁଁ ଘରେ ଆଉ।
ଆଚ୍ଛା, ବର୍ଷା ପକଉଛି ତୋମ ଝିଅ କେମିତି ସ୍କୁଲ୍ ଯାଇଛି?
ବର୍ଷା ହଉଛି ମାନେ ସେଇ ଟାଇମ୍ ରେ ବର୍ଷା ହଉନଥିଲା।
ଓହୋ! ହଁ ମଝିରେ ଏବେ ଛାଡିଥିଲା ଟିକେ।
ସେ ଗଲା ଭାରି, ସେ ଛଅଟା ସାଢେ ଛଅଟା ପାଖାପାଖି ସେ ଏଠୁ ବାହାରିକି ଗଲା। ସେଇ ଟାଇମ୍ ରେ ବର୍ଷା ହଉ ନଥିଲା, ଏବେ ଏଇ ସା ସାତଟାରେ ବର୍ଷା ଷ୍ଟାର୍ଟ ହେଇଛି।
ଆଚ୍ଛା, ଆପଣ କୋଉଠି ରହୁଛନ୍ତି କି?
ଆମର ଢେଙ୍କାନାଳ ଡିଷ୍ଟିକ୍।
ଏ ଢେଙ୍କାନାଳ ମୁଁ ବି ତ ଢେଙ୍କାନାଳ ରହୁଚେ ବି।
ଆଚ୍ଛା।
ଏଣେ ବଟ୍ ଆବେ ଉଁ, ଏବେ ମୁଁ ଢେଙ୍କାନାଳରେ ରହୁଛି।
ଆାନେ ପ୍ରପର୍ ଢେଙ୍କାନାଳ?
ହଁ ପ୍ରପର୍ ଢେଙ୍କାନାଳ ରହିଛି ଗଣେଶ ମାର୍କେଟ୍ ଯୋଉ ରଥ ଯୋଉଠି ହଉଛି, ରଥ ପଳା ସେଇ ଭିତରେ ଅଛି ଗୋଟେ ଏ, ଖମାସାଇ ଜାଣିଥିବେ?
ହୁଁ, ଶୁଣିଛି ବା।
ହଁ ସେଠି।
ଆଚ୍ଛା, ଆମର ଏପଟେ କପିଳାସ ଲାଇନ୍ ଆଡେ।
ଓ କପିଳାସ ଲାଇନ୍ ସିଆଡ଼େ, ଯୋରନ୍ଦା ତୋମର।
ଯୋରନ୍ଦା ମାନେ ଘର ନୁହଁ, ଯୋରନ୍ଦା ଲାଇନ୍ ରେ ଆମର ଘର ଯାଉ ଛି, ତାଠୁ ଆହୁରି ଆଗକୁ, ଯୋରନ୍ଦା ଆଗକୁ, ଭୂବନ ତ ଶୁଣିଥିବ? ଭୁବନ।
ଭୁବନ ଶୁଣିଲା ଭଳି ଲାଗୁଛି।
ହଁ ସେଇଆଡେ।
ଯୋରନ୍ଦା ସେଠି ଗୋଟେ ମନ୍ଦିର ଗୋଟେ ଭଲ ମନ୍ଦିର ଅଛି ନା ମଠ ଟାଇପ୍ ର?
ହଁ ମହିମା ଗାଦି।
ମହିମା?
ହୁଁ।
ଅଲେ
ହୁଁ ହୁଁ।
ଯଠି କଣ ସବୁ ହୁଏ।
ସେଇଠି ପୂଜା ହୁଏ ବର୍ଷକୁ ଥରେ ମାନେ ତା ମେଳା ମେଳା ଟାଇପ ର ହୁଏ ବର୍ଷକୁ ଥରେ ମାତ୍ର। ହଁ ସେଇ କାର୍ତିକେଶ୍ଵର ପୂଜା ଟାଇମ ରେ।
ଆଚ୍ଛା।
ଆଉ ଆମର ସେଠି ଶୂନ୍ୟ ମନ୍ଦିର ତ ସେଠି ନିଆଁ ଲଗେଇକି କଣ ପୂଜା କରନ୍ତି।
ମାନେ ମହାଭୃଗୀ ନାଁ ଦିଅନ୍ତି ମୂର୍ତ୍ତି ଫୂର୍ତ୍ତି ନାହିଁ।
ନା।
ଏମିତି ବାସ୍ ମଠ ଟାଇପ ର ହେଇଛି ବାବା ମାନେ ଯାଇକି। କରିିବ ଆଉ।
ହୁଁ।
ଆଚ୍ଛା। ଆଉ କଣ ପଢାପଢି କରୁଛନ୍ତି ନା ସାଙ୍ଗ।
ହଁ ପାଠ ପଢା ତ ଏବେ ଚାଲିଛି ଆଉ।
କଂଗ୍ରେଜୁଏସନ୍?
ନା ନା ଗ୍ରାଜୁଏସନ କରିନି ଆଉ କଲେନି ତ ଗ୍ରାଜୁଏସନ ଏବେ ଡିପ୍ଲୋମା କରୁଛି ଆଉ।
ଆଚ୍ଛା ପ୍ଲସ୍ ଟୁରେ କେତେ ଥିଲା ନା ଟେନ୍ଥରୁ ଯାଇଛନ୍ତି ଡିପ୍ଲୋମା କରି?
ପ୍ଲସ୍ ଟୁ କରିଛି ନା।
ହୁଁ ପ୍ଲସ ଟୁ ର କେତେ ଥିଲା?
ପ୍ଲସ୍ ଟୁରେ ଚାରିଶହ ଏକ।
ଆଛା କଣ କଣ ସବଜେକ୍ଟ ନେଇଥିଲେ?
ମୋର କମର୍ସ ଥିଲା।
କମର୍ସ।
ହୁଁ।
ଆଚ୍ଛା। ଆଉ ମୁଁ ତ କପିଳାସ ଏବେ ଆପଣ ନଙ୍କାନ ବେଳକୁ। ଆସିଛି ସେ ତିନି ମାସ ହବ ଆସିଛି ରହିଛି।
ହୁଁ ହୁଁ।
କପଳା ସେଟା ଯାନି କପିଳା କେମିତି କଣ କହିପାର।
କପିଳାସ ତ କହିବାକୁ ଗଲେ କପିଳାସ ରହୁଛି ତେରଶହ ଚଉବନ ପାହାଚ।
ତେରଶହ ଚଉବନ ପାହାଚ।
ହୁଁ। ଆଉ ମୁଁ ଶୁଣୁଛି। ଥିଲେ ଯେ ସେମିତି ପ୍ରତିବର୍ଷ ଏମିତି ପାହାଚ କିଛି ନା କିଛି ବଢ଼େ ବଢେଇ ବି ଦିଅନ୍ତି। କାରଣ ଯେତେ ସବୁ ବଡ଼ ବଡ଼ କି ପାହାଚ କରନ୍ତି ନା ତାକୁ ଆଉ ଟିକେ ଜଷ୍ଟ ଛୋଟ ଛୋଟ କରିଦିଅନ୍ତି।
ତଳ ଆଡ଼କୁ ଆଉ ଆମର ଯିବା ପାଇଁ ବାର ବାଙ୍କ ବି ରହୁଛି। ବାର ବାଙ୍କରେ ବି ଯାଇପାରିବ ଗାଡି ନେଇକି ନହେଲେ ସିଡିି ଚଢ଼ିକି ବି ଉପରକୁ ଯାଇପାରିବ।
ଆଚ୍ଛା।
ହଁ ଆଉ ମନ୍ଦିର ମନ୍ଦିର ଯୋଉଠି ହେଇଛି ନା ମନ୍ଦିରଠୁ ତା ଉପରକୁ ଆହୁରି ବି କଣ ସୀତାଙ୍କ ଏନ୍ତୁଡ଼ି ସ୍ଥଳ ଅଛି ତା ଉପର ଉପରକୁ ଆହୁରି ଏମିତି ଆହୁରି ମନ୍ଦିର ଅଛି। ସେଆଡକୁ ଯିବା ପାଇଁ ବି ମନ୍ଦିର ଠୁ ତା ଉପୁରୁ ଉପୁରୁକୁ ପୁଣି ଏମିତି ପାହାଚ ଲାଗିଚି। ନାଇଁ କି ହେଇଟା ଏମତି ପାହାଚ ଚଢି ଗଲ ଭାରି ମାନେ ପର୍ଟିକୁଲାର ପ୍ଲେନ୍ ପରୀକା ସେମିତି ନୁହୁଁ। ମାନେ ପାହାଡ଼ ଟାଇପ୍ ର ପାହାଡ଼ ସାଇଟ୍ ରେ ମନ୍ଦିର ହେଇଚି ଏନ୍ତି ଚଢି ଚଢି ଚଢି ଯିବ, ପୁଣି ତା ଉପରୁକୁ ଆହୁରି ମନ୍ଦିର ଅଛି।
ହୁଁ
କିନ୍ତୁ ଆଗ ପଡିବ ଶି ଶିବ ଙ୍କ ମନ୍ଦିର ଫାଷ୍ଟ ପଡିବ।
ଆଚ୍ଛା। କପିଳାସ ତ ଆମ ଶିବ ମନ୍ଦିର ଟା ଫାଷ୍ଟ ଆଉ।
ହଁ। ଆଉ ହେଠି ଏତେ ହନୁ ମାଙ୍କଡ ଏତେ ବୁଲୁଥିବେ ଯେ ଜିନିଷଟା ଖାଲି ଟିକେ ଖାଲି ଥୋଇଦବ ସେ ନେଇକି ପଳେଇବେ।
ଆଚ୍ଛା।
ଛଡେଇବେନି। ଯଦି ଛୋଟ ଛୁଆ ଥିବେ ତାଙ୍କ ହାତରେ ଛଡେଇଦେବେ। କିନ୍ତୁ ଥୁଆ ହେଲା କୋଉଠି ସେ ଆସି ସାଙ୍ଗେ ସାଙ୍ଗେ ନେଇଯିବେ।
ଆଚ୍ଛା।
ଆ ଏବେ ତ ଶ୍ରାବଣ ମାସ ଆସୁଚି ଏବେ ବହୁତ୍ ଭିଡ ହବ ହେଠି ଆଉ।
ହଁ ହଁ ଶ୍ରାବଣ ମାସ ତ ଆର ମାସ ଆଉ ମାସେ ରହିଲା।
ହୁଁଁ।
ଏବେ ଜଷ୍ଟ ଯାଇଚି ପୂର୍ଣ୍ଣମୀ ଏ ସଂକ୍ରାନ୍ତି ପୂର୍ଣ୍ଣମୀ ଟିକି ଆଉଥରେ ହେଇଯିବ ଆଉ ଶ୍ରାବଣ ମାସ ଆରମ୍ଭ ଆଉ।
ହଁ।
ଆପଣ ଯାଉଛନ୍ତି ବୋଲବମ୍?
କଣ?
ବୋଲବମ୍ ଯାଉଛନ୍ତି ବୋଲବମ୍?
ବୋଲବମ୍ ଯାଇଥିଲି ଗୋଟେ ବର୍ଷତା ପରେରେ ଟିକେ ପ୍ରୋବ୍ଲେମ ହେଲା ଯେ ଭୁବନେଶ୍ଵର ଯାଇଥିଲି। ତ ସେଠି ଆଉ ଯାଇ ହେଲାନି। ଯାଇ ହେଲାନି ମାନେ ସେଠି ମୁଁ ରହୁଥିଲି ଗୋଟେ ଜାଗାରେ ଯେ ହେଠି ସେ ରୋଷେଇବାସ ଯଉ ଯେମତି କଲା ଆଇଁଷ ଆଇଁଷ ବାରିରେ ତ ସାଧା ବି କରିବ। ସେ ସାଧା ଟା ବି ସେ ମାନେ ଆଇଁଷ ହାତ ମାରିବ ହେଠି।
ଆଚ୍ଛା।
ଆଉ ବାଧ୍ୟ ହେଇ କଣ କରିବି ଯାହେଲେ ଖାଇବାକୁ ପଡିବ ନହେଲେ ବାହାରୁ ମିଲ୍ ଆଉ କେତେ ଖାଇବି ଗୋଟେ ମିଲ୍ ତ ଯାହାହେଲେ ବି ଏ ଦେଢଶ ଦୁଇଶ ଟଙ୍କା ଖାଲି ଗୋଟେ ମିଲ୍।
ହୁଁ।
ଆଉ ସେଥିପାଇଁ ବାଧ୍ୟ ହେଇକି ଖାଇବା ପଡିଲା ଆଉ। ତାପରେ ଏଣିକି ଆଉ ଏଇ ବର୍ଷ ଠୁ ଯିବି ଯଦି ଯିବି ଆଉଥରେ ଫାଷ୍ଟ ନହେଲେ ଆର ବର୍ଷ ଠୁ ଯିବ ଫାଷ୍ଟ କିରି। ଏ ବର୍ଷ ବି ଯାଇପାରିବିନି ଲାଗିଲାଣି। କାରଣ ମୋର ରିଆଡ଼ମିସନ୍ ରହୁଚି କଲେଜରେ।
ସେଇ ଟାଇମରେ, ଆଚ୍ଛା।
ଦେଖିଆ ସୁବିଧା ହବ ଯଦି ର ରଥଯାତ୍ରା ବେଳୁ କୁ ଯଦି ଛୁଟି ହେଇଯାଏ, ନହେଲେ ବାହୁଡ଼ା ବେଳକୁ ଯଦି ଛୁଟି ହୋଇଯାଏ ତାହେଲେ ଆସିବି। ନହେଲେ ନାଇଁ।
ଆଚ୍ଛା। ଏବେ କୋଉଠି ଘରେ ଅଛନ୍ତି ହଷ୍ଟେଲ ଯାଇନାହାନ୍ତି?
ନାଇଁ ଏବେ ଛୁଟି ଅଛି ବା। ଆମର ସେମିଷ୍ଟର ସରିଲା ଯେ ଏବେ ଛୁଟି ହେଇଚି ମାସେ ହେଇଯିବ।
ଓହୋ। ଆ ଆପଣ ଡିପ୍ଲୋମ କୋଉଠି ପଢୁଛନ୍ତି ଭୁବନେଶ୍ୱରରେ?
ନା ନା ବାଲେଶ୍ଵର।
ବାଲେଶ୍ଵରରେ। ବାଲେଶ୍ବରର କୋଉ କଲେଜ?
ଏଟା ତ କହିବାକୁ ଗଲେ ବନ୍ଦ ଥିଲା। ଏଇ ଦି ଚାରି ପାଞ୍ଚ ବର୍ଷ ହବ ଖୋଲିଚି।
ଆଚ୍ଛା। ପ୍ରାଇଭେଟ ଚାର୍ଜେସ୍ ଅଧିକ ରହୁଥିବ ଆଉ।
ନା ନା ନା ଚାର୍ଜେସ୍ ବୋଲି ଏଇ ଯୋଉଟା ନୂଆ ଖୋଲିଛି ନା ତାର ସବୁ ମାନେ କୋର୍ସ ଫି ହଉ କି ହଷ୍ଟେଲ୍ ହଉ। କି ଆଉ ଯେକୌଣସି ଧର ତମେ ଯେକୌଣସି କଲେଜଜ୍ ଦେଖିଥିବ। ଆଟେନାନ୍ସ ଫି ନଉଥିବେ ଯାହାହଲେ ବି। ସେ ପ୍ଲସ୍ ଟୁ ହଉ ପ୍ଲଥ୍ରୀ ହଉ କି ସେ ଡିପ୍ଲମା ହଉ ଆଟେନାନ୍ସ ଫି ନଉଥିବ କିନ୍ତୁ ହେଠି ସେ ନିଅନ୍ତିନି। ଏଇଥିପାଇଁ ନିଅନ୍ତିନି ମାନେ ସବୁ ଡିପ୍ଲମା କଲେଜରେ ନିଅନ୍ତି ସେ କହିଲେ ତମର ଏଟା ଖାଲି ଛଡା ହେଇଛି ଏଇଥିପାଇଁ ଯେ ପିଲା ଏକ୍ ରେ ବେଶୀ ନାହାନ୍ତି।
ହୁଁ।
ଆମ ଆମ କ୍ଲାସ୍ ରେ ଟୋଟାଲ୍ ଦୁଇଶହ ନା ଅଢେଇଶହ ପିଲା ହେବେ।
ହୁଁ।
ଟୋଟାଲ୍ ତିନିଟାଙ୍କ ବ୍ରାଞ୍ଚ ମିଶେଇଲେ ଦୁଇଶହ ଅଢ଼େଇଶହ ହେଲେ ଆଉ ଯଉଁଠି ଆମ ଏଇ ଢେଙ୍କାନାଳ ପଲିଟେକନିକ ରେ ଖାଲି ମେକାନିକାଲ ଗଲା ବେଳକୁ ଅଢେଇଶହ ତିନିଶହ ପିଲା ବାହାରୁଛନ୍ତି।
ଆଚ୍ଛା।
ସେମିତି କହିବାକୁ ଗଲେ ଅବିକା ଏଇ ବର୍ଷ ଆମେ ଯୋଉ ଆଡମିସନ ନେଇଥିଲୁ ଆର ବର୍ଷଠୁ ପିଲା ହେଇଥିଲେ ପୁଣି ଏଇ ବର୍ଷ ଅଧିକ ପିଲା ହେବେ ଆଉ କହିବାକୁ ଗଲେ ଗମେନ୍ଟ ସିଟ୍ ଯେତିକି ଦବ ସେଇ ଅନୁସାରେ ପିଲା ହବେ ଯାହା ହେଲେ ବି। ବନ୍ଦ ଥିଲା ନା ଏଣିକି ଏଇ ବର୍ଷ ସିଟ୍ ତ ବଢେଇଛନ୍ତି। ଏଇ ବର୍ଷ ସାଢେ ତିିନିଶହ ପିଲା ହେବେ ମତେ ଯାହା ଲାଗୁଛି ଆଉ।
ଆଛା।
ହୁଁ ଆଉ ସେମିତିରେ ବି କୋଉ ପ୍ରାଇଭେଟ୍ କଲେଜ୍ ବି ଭଲ ନୁହଁ। ଭଲ ମାନେ ସାର୍ଟିଫିକେଟ ପାଇଁ ଭଲ ନହେଲେ ଆଉ କିଛି ଭଲ ନୁହଁ। ନା ପ୍ରାକ୍ଟିକାଲ କରେଇବେ ନା କଣ ଭଲସେ ପାଠ ପଢେଇବେ ନା କଣ କିଛି ନାହିଁ। ଖାଇବା ସହବି ତ ଭଲ ନାହିଁ ଆଉ ପାଠ ପଢେଇବେ କଣ ଟା।
ହୁଁ। ଏବେ ରିସେଣ୍ଟ କୁଆଡେ ବୁଲାବୁଲି କରି ଯାଇଥିଲ ନା ନାଇଁ?
ହଁ ରିସେଣ୍ଟ ଯାଇଥିଲି ହେଇଯିବ ଏଇ ଦି ଚାରି ଦିନ ହେଇଯିବ ଯାଇଥିଲି କାମାକ୍ଷା।
କାମାକ୍ଷା ସେଟା କୁଆଡେ?
ହଁ ଆମର ସେ ଢେଙ୍କାନାଳ ଡିଷ୍ଟ୍ରିକ୍ଟର ପୁରା ମେନ୍ ସେଣ୍ଟରରେ ରହିଯାଉଛି କାମାକ୍ଷା।
ଆଚ୍ଛା।
ସେ ଆମର ଅନୁଗୁଳ ଗଲା ବେଳକୁ ଢେଙ୍କାନାଳ ଆସିଲେ ଅନୁଗୁଳ ଯିବା ପାଇଁ ରୋଡ ରେ ସେଠି
ମାନେ କଣ ମନ୍ଦିର ନା କ କଣ ସେଟା? ଆପଣ ଢେଙ୍କାନାଳରେ ପାର୍କ ଫାର୍କ ନାଇଁ?
ହଁରେ ହଁ ଏବେ ଢେଙ୍କାନାଳରେ ଯେଉ ଲୋକେସନ ଟାରେ ଏଇନା ବହୁତ ଜିନିଷ ସେବେ ହେଲାଣି ଏଠି।
ପାର୍କ ପାର୍କ ନାହିଁ ତ କାଇଁ ମୁଁ ଦେଖି ପାରୁନି।
ହୁଁ ପାର୍କ ଅଛି।
କୋଉଠି ଅଛି?
ଆମର ପର୍ଟିକୁଲାର ତ ମୁଁ ନିଜେ ଯାଇଁ ଦେଖିନି ଅବିକା ମୁଁ ଦେଖିଥିଲି ମୋର ପିଲା ଯାଇଥିଲେ ସେ ଆମର ରହୁଛି ମେନ ରୋଡ ରୁ ଟିକେ ଯୋଉ ଅଛି ଆମ କଲେଜଟା କଣ ତ ଗୋଟେ ଆଇଟିଆଇ କଲେଜ୍ ଅ ସିଏ ମନେ ପଡୁନି ଏଇଟା ଚନ୍ଦ୍ରଶେଖର ଆଇଟିଆଇ ତାଠୁ ଟିକେ ଆଗରେ
ହ ସେ ଥିବ ଆଉ
ହଁ କାରଣ ତମେ ସେ ରଥ ଖୋଳାଟେ ରହୁଛ ନା ରଥ ଖୋଳା ରହିଲାଣି ସେ ଆଗକୁ। ଯୋଉଠି ପ୍ରସିଦ୍ଧ ବରା ଅଛି ନା।
ହଁ।
ତମେ ତାହା ଆଗକୁ ଯାଉଥିବ।
ନା ନା ନା। ଆମେ ମାନେ ଡାଇରେକ୍ଟ ଯଉଠ ଯୋଉଠି ରଥ ରଥ ଭଳା ନାଇଁ।
ଏଣ୍ଟର କଲେ ଯଉଠି ମାନେ ଢେଙ୍କାଳ ପଶିଲା ବେଳକୁ ସେଇଠି ତମେ ରହୁଛଟି।
ହଁ ମାନେ ରଥଖଳାଟା ଯୋଉଠି ହଉନି।
ହଁ ମୁଁ ବୁଝିଲି।
ତା ଆଗରେ ଯୋଉ ଗୋଲଟା।
ଆଚ୍ଛା ବଟ୍ ଏଇଟା ମୁଁ କହୁଛି ଯେ ମାନେ ଦେଖ ଯୋଉଠି ପ୍ରସିଦ୍ଧ ବରା ଅଛି ଯୋଉ ଷ୍ଟଲଟା ତା ମୁହଁଟା ଯୋଉ ସିଧାକୁ ହେଇଛି
ହଁ ଟ୍ରାଫିକ୍ ଅଛି ଟ୍ରାଫିକ୍ ସେପଟକୁ ଅଛି ଯୋଉଟା।
ହଁ ବାଁ ପଟୁ ଯୋଉ ରୋଡଟା ଅଛି ମାନେ କଟକ ଭୁବନେଶ୍ଵର ଯିବା ପାଇଁ ଦି ରୋଡ ରହୁଛି ଗୋଟେ ସେଇ ବାଁ ପଟେ ବି ଯାଇପାରିବ ଆଉ ଗୋଟେ ସିଧା ଗଲେ ବି ହବ, ମୁଁ ସେ ବା ବାଁ ପଟ ରୋଡ କଥା କହୁଚି ସେଇପଟେ ଯିବ ଯଦି ସେଇ ଗୋଟେ ପାର୍କ ଦି ତିନିଟା ଖଣ୍ଡେ ମିଳିଯିବ।
ଯାହାହେଲେ କେତେ ବାଟ ଯିବାକୁ ପଡିବ?
ସେଠୁ କହିବାକୁ ଗଲେ ମିନିମମ୍ ଶହେ ଦେଢ଼ଶହ ମିଟର ଖଣ୍ଡେ ହେଇଯିବ।
ଆଛା। ହ ହ ହଉ ଭାଇ କଥା ହେଇକି ଭଲ ଲାଗିଲା। ଜୟ ଜଗନ୍ନାଥ ଶୁଭ ସକାଳ।
ଜୟ ଜଗନ୍ନାଥ।